ହ୍ୟାଲୋ
ହ୍ୟାଲୋ ହଁ ମ୍ୟାମ ପୁଣି ଥରେ ଆପଣ ହ୍ୟାଲୋ ହ୍ୟାଲୋ ନେଟୱାର୍କ ଆସୁନି ନା କଣ? ହାଲୋ ଶୁଭୁଜୀ ମୁଁକଣ କହୁଛି ସାର୍ ମ୍ୟାଡ଼ମ୍ ହାଲୋ।
ଏବେ ସୁବିଲା ସାର୍।
ଶୁଭିଲା ହଁ ମୋତେ ଶୁଭୁଛି।
ହ୍ୟାଲୋ ହ୍ୟାଲୋ
ହଁ ମ୍ୟାମ୍
ହଁ ସାର୍ ନେଟୱାର୍କ ଅଛି ସାର୍ ବାହାରେ ଅ
ହଁ ହଁ ଆପଣ ସ ନେଟୱର୍କ ପ୍ରୋବ୍ଲେମ୍ ଏ ବର୍ଷା ଦିନ ତ ତେଣୁକରି ନେଟରୁ ଟିକେ ପ୍ରବ୍ଲେମ ଦେଖଉଛି ଆଉ ଦେଖ। ହେଲେ ଆମେ କଥା ହଉଥିଲେ ପ୍ରଦୂଷଣ ବିଷୟ ନେଇକି
ଆଜ୍ଞା ସାର୍
ହଁ ହେଲେ ତ କେବଳ ଯେ ଆମେ ବାୟୁ ପ୍ରଦୂଷଣ କଥା ତ ଜାଣିଛେ। ଜାଣିଲେ କଥା ହେଲେ। କିନ୍ତୁ ତା ସହିତ ଆମେ ଜଳ ପ୍ରଦୂଷଣ ମଧ୍ୟ ହେଇଯାଇଥାଏ ମୂତ୍ତିକା ପ୍ରଦୂଷଣ ମଧ୍ୟ ଏବେ ହଉଛି। ଅତ୍ୟଧିକ ପରିମାଣର ଆମର ଯୋଉ ପ୍ଲାଷ୍ଟିକ ଜିନିଷ ପ୍ଲାଷ୍ଟିକ ପଦାର୍ଥ ଯଉଗୁଡିକ। ଅ ବ୍ୟବହାର କରୁଛେ ସେଗୁଡିକୁ ଆମେ ପଳିଥିନ୍ ମଧ୍ୟ ତାକୁ ତ ପୁଣି ରିସାଇକଲିଙ୍ଗ ପ୍ରୋସେସରେ ହେଇଯାଉ ହେଇପାରୁଛି କିନ୍ତୁ ଲୋକ ବୋଟଲ ଟୋଟାଲ ପାଣି ସ୍ଥାନ ରେ ମୋର ସ୍ଥାନ ଥିବା ଡଷ୍ଟବିନ୍ ସେଠି ରଖିବା ସେମିତି କରନ୍ତି ନାଇଁ ପା ମନ ଦୋକାନ କରିଥିବ ସେ ତାର ପଛ ପଟେଇକି ମୋ ପାଖ ଦେଖିଥିବେ ନାଳ ଫାଳଥିବ କେନାଳ ଯାଇଥିବ ତା ପାଖ ପକେଇଦେବେ। ଟିକେ ନହେଲେ ପାଣି ଆସୁ ଚାଷ କାର୍ଯ୍ୟ ହଉଛନ୍ତି କେତେ ଗାଧଉଛନ୍ତି। କେତେ ପାଣି ପିଇବା ପାଇଁ ମଧ୍ୟ ବ୍ୟବହାର କରିନଉଛନ୍ତି କିନ୍ତୁ ସେଟ ସେ ଯା କରୋଡିବେ ସେ ନ ଦେଖିକି କେନାଳ ପାଇଁ ସ ହଜାର ଦେଇଥାଏ ସେଗୁଡିଆ ଯାଉଛି ନଦୀରେ ମିଶୁଛି ନଦୀରେ ହେଲେ ଆମେ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ପକେଇଥାଉ ଏପରିକି ଆମର ଯୋଉ ଘରର ମଧ୍ୟ ନାଳ ଗୁଡିକ ହଁ
ହଲୋ
ହେଲୋ।
ଚି କି
ଆପଣଙ୍କ କଥା ବେଳେ ଶୁ
ଉଁ, ମୋତେ ତ କିଛି କଥା ଶୁଣା ଯାଉଚି ନା। ଏ ବସ ତା ପାଇଁ ଏକା ଏପଟେ ଏ ହଉ ଛେରି ଥାଏ। ଓ ଟିକେ ନା ଟିକ କେ ତୁମ ପାଖରେ କଥା ହେଇଯିବା। ହଁ ମେ- ମୋରତ ମୋର ନେ- ମୋର ନେଟୱାର୍କ ଅଛି ଏଠି। ମୋ ହଁ ବୋଧେ ଟିକେ ସେ ଲୋକେସନ୍ ଟିକେ ଚେଞ୍ଜ କଲାବେଳେ ଟି କେ ଆମେ ବୁଲି ପଇଲେ ହଉନି। ଆମର ଏବେ ପଡିଥିଲା ଜଳ ପ୍ରଦୂଷ ଷଣ ବିଭିନ୍ନ ପ୍ରକାର ଅଳିଆ ଆବର୍ଜନା ଏଇ ଯୋଉ ପ୍ଲାଷ୍ଟିକ୍ ଗୁଡିକ ଆମେ ଯୋଉ ବାହାରେ ପକେଇ ଦଉଚେ ବେଳେବେଳେ ସେଗୁଡିକ ଅଁ, ବର୍ଷା ହେବା ଦ୍ଵାରା ସେ ଗୁଡିକ ନାଳ ରେ ପଡିଥାଏ। ନାଳରୁ ବିଭିନ୍ନ ପ୍ରକାର କେନାଳ କୁ ଯଇଥାଏ। କେନାଳ ରୁ ସେ ନଦୀ କି ଯାଇଥାଏ। ନଦୀ ଜଳ ସମୁଦ୍ରରେ ମିଶିଥାଏ। ତା ଦ୍ଵାରା ଆମେ ଗୋଟେ ସ ସମୁନ୍ଦ୍ରିକ ଜୀବ ମୃତ୍ୟୁବରଣ କଲେଣି, ଆଉ ଲୋପ ମଧ୍ୟ ପାଇଗଲେଣି।
ଆଜ୍ଞା ସାର୍।
ଏ ଲୋକ ସଚେତନ ଆମେ ମନୁଷ୍ୟ ମାନେ ହି ସମସ୍ତେ
ସ
ସଚେତନ ହବା ଆବଶ୍ୟକ, ତ ସେଇଟା ଆମର ମୁୂର୍ତ୍ତିକା ମଧ୍ୟ ପ୍ରଦୂଷଣ ହଉଚି ଦେଖନ୍ତୁ ଆଗେ ଯୋଉ ଏଇ ଯୋଉ ଆମର ପଳ ପଲଥିନି, ପ୍ଲାଷ୍ଟିକ୍ ଏଇ ଯାକ ତ ରିସାଇକ୍ଲୋନିକ୍ ପୋ-ପ୍ରୋସେସ୍ ରେ ମ-ମଧ୍ୟ ହେଇପାରିବ। କିନ୍ତୁ ଯେତିକ ଲୋ କ କଲେକ୍ସନ୍ ସଂଗ୍ରହ କରିବା କଥା କରୁଚନ୍ତି। ତା ବାଦ ମଧ୍ୟ ସମସ୍ତେ ସେଇଗୁଡିକ ଗୋଟେ ନିର୍ଦ୍ଧିଷ୍ଟ ସ୍ଥାନରେ ଡଷ୍ଟବିନ୍ ରେ ରଖିବା, ଯାହା ଦ୍ଵାରା କି ଅନ୍ୟମାନେ ଆସିବ କି ମନୁଷ୍ୟ ଅଲ୍ଡି ଆସିବକି ଯୋଉ ବି ଲୋକ ଆସିକି ନେ- ନେବେ ସେଇଟାକ ସେଇ ଯାଏଁ ଅପେକ୍ଷା କରୁନାହାନ୍ତି। ଯୋଉଠି ସେଠି ଯୋଉ ପାଇଲେ ଫୋ ଫୋପାଡି ଦେଲେ। ସିଏ ଦୋକାନ କରିଚି, ତାର ରଖ ରଖିଲା ଡଷ୍ଟପିନ ଟାକୁ ସେଠି ନେଲା ତ ତାର ପ୍ରଥମ ଦେଖି ଦସ୍ଥୁ ସ୍ଥାନ ଗୋଟେ କୋ- କୌଣସି ଗୋଟେ କେ-ଉଁ, ଏ ଫାଙ୍କା ସ୍ଥାନ ରେ ପକେଇଦବ। କିମ୍ବା ନେଇକି ଉଁ, ପଛରେ ନାଳ କେନାଳ ଫେନାଳ ଯାଇଚି ସେଠାରେ ପକେଇବ। ଯାହା ଦ୍ଵାରା କି ଜଳ ପ୍ରଦୂଷଣ ହେଲା। ଆ, ମୃ ର୍ତ୍ତିକା ମଧ୍ୟ ପ୍ରଦୂଷିତ ହଉଛି। ମୃତ୍ତିକା ପ୍ରଦୂଷିତ ଦ୍ଵାରା ଯୋଉ ପଲି ଥିନ୍ ଗୁଡିକ ରହିଯାଉଛି, ବିଭିନ୍ନ ପ୍ରକାର ପଲଥିନ୍ ରହିଯିବା ଦ୍ଵାରା ବିଭିନ୍ନ ତାର ଯୋଉ ଆମର ଅ, ମୂର୍ତ୍ତିକା ରେ ଯୋଉ ସ୍ତର ସ୍ତର ସ୍ତର ପଲଥିନ୍ ରହିଲା, ତା ଦ୍ଵାରା କଣ ହବ ଯୋଉ ଆମର ଯେ ବର୍ଷ ଷା ଦିନର ଜଳ ଗୁଡିକ ମାଟିର ପୁରା ଗଭୀର ଭିତରକୁ ଯାଇ ପାରିନଥାଏ।
ଯାଇପାରୁନି ଆଜ୍ଞା ସାର୍।
ବନ୍ଧ ହେଇ ପାରୁନି। ତେଣୁକରି ଆମେ ସେତିକ ଯେତିକ ପରିମାଣର ଜଳ ଆବଶ୍ୟକ ପଡୁଥାଏ। ସେଗୁଡିକ ଆମେ ଯଦି ଅନ୍ୟ ଦିନ ବାହାର ର କରିବା ପାଇଁ, ଆଗେ ଏବେ ତ କୂପ ନାଇଁ ଆଗେ ତ କୂପ ଥିଲା କୂ ପ ଦ୍ବାରା ଆସେ ଏ ଯୋଉ ବ-ବୋରିଙ୍ଗ ଖୋଳୁଛନ୍ତି ଉଁ, ପାଣିର ସେଇ ପ୍ରଦୂଷଣ ହିଁ ମୁଖ୍ୟ ଦାୟୀ। ଆମେ, ନର ପାଇଁ ଆମେ ହିଁ ମୁଖ୍ୟ ଦାୟୀ।
ଆଜ୍ଞା। ପ୍ରଦୂଷଣର ମୁଖ୍ୟ କାରଣ କେବଳ ବାୟୁ ପ୍ରଦୂଷଣ ନୁହେଁ ସାର୍ ସାର୍
ହଁ ବାୟୁ ପ୍ରଦୂଷଣ ବାୟୁ ପ୍ରଦୂଷଣ ତ
ସବୁ
ଏମିତି ପ୍ରଦୂଷଣ ହଉଚି ମୂର୍ତ୍ତିକା ମଧ୍ୟ ପ୍ରଦୂଷଣା ହେଇ କରାଯାଏ। ଲାଗିଛି। ଏଇ ଦୁଇଟି ଜିନିଷ ଆମେ ହୁଁ।
ପୁରା ସବୁ ପ୍ରଦୂଷଣ ହିଁ ହେଇଗଲାଣି କେବଳ ଆମର ଏଇ କାରଣ ଲାଗି। ସେୟା ଘରେ ବି ରଖୁଛନ୍ତି ଆଜ୍ଞା
ଘରେ ରଖିଲେ ଆମେ ସିକୁଡି ମନରେ ଦି ଭାଗ କରି ରଖିିପାରିବା।
ଆଜ୍ଞା ସାର୍।
ଅ ଦୁଇ ଭାଗରେ ରଖିପାରିବା। ଗୋଟେ ଡ ଡଷ୍ଟବିନ ରେ ଆମେ ଯେତିକି ମାନ ପ୍ର ଆମ ଜୈବିକ ବସ୍ତୁ ଆ ବାଁ ପନିପରିବା ଚୋପା ଯାହା ସବୁ ସେ ଜୈବ ବସ୍ତୁ ଗୋଟେ ଡବାରେ ରଖିବା ଆଉ ଯୋଉ ଗୁଡିକ ଯୋଉ ଆମର ଅଜୈବିକ ବସ୍ତୁ ଉଁ ମାନ ଏଇ ଯେ ପ୍ଲାଷ୍ଟିକ ପଲିଥିନ୍। ଏମିତି ଆମର ବ୍ୟବହାର କରୁଛ ତ ନିଶ୍ଚୟ ଭାବରେ ଘରେ ହେଇଛି ତମେ ବ୍ୟବହାର କରିବା ହେଲା। ସେଗୁଡିକ ରଖିବା ସେ ଦୁଇଟି ଯାକ ଅଲଗା ଅଲଗା ଡାବ ରେ ପ୍ରୟୋଗ କଲେ ଯେ ନେବା ଲୋକ ମଧ୍ୟ ସେମାନେ ଜୈବିକ ବସ୍ତୁ ନେବେ ଖତ ରୂପେ ଜୈବିକ ରେ ବ୍ୟବହାର କରିବେ ଏଇଗୁଡିକୁ ତାଙ୍କ କମ୍ପାନୀକୁ ବିକ୍ରି କରିପାରିବେ ଆଉ ତାଙ୍କ ମଧ୍ୟ କିଛି ପଇସା ପାଇବେ ବୋଟଲ ଫୋଟଲ ପ୍ଲାଷ୍ଟିକ ର କିଛି ପଇସା ପାଇଥାନ୍ତି। କି ତୁ ଆମେ ତ ସେଇ ଯା କରିବାନି ସବ ଜାଗ ମିଶେଇଦବା ତାକୁ ଫୋପାଡ଼ି ଦେବୁ। ଏଇରା ତ ସେ ଯୋଉ ଗାଡି ଆସୁଥିବା ଜାଗାକୁ। ଯୋଉଠି ଆମର ଗ୍ରାମାଞ୍ଚଳ କ ତୁ ଗାଡି ଆସୁନି କିଏ ଯାକ ନେବା ପାଇଁ। ଏଇ ଯାକ ଆମେ ନିଜେ ନିଜେ ହେଇ ଦାୟିତ୍ୱବାନ ନେବାର ଅଛି।
ଆଜ୍ଞା ସାର୍ ଯେମିତି ପରିବା ଚୋପା ଆମେ ବି ଗୋଟେ ଜାଗାରେ ପକେଇ ରଖି ଦେଖିଲେ ସେଇଟା ଆମେ ବି ବାଇରେ ଯୋଉ ସବୁ ଗଛ ଲଗଉଛେ କିଛି ବି ଗଛ ହେଇଗଲା। ପରିବା ଗଛ ହେଲା ଆମେ ବି ସେଇଠି ଯଦି ବ୍ୟବହାର କରିବା ତ ସେଇଟା ବି ଭଲ ଫସଲ ହିଁ ଦବା ଆମକୁ।
ଏମିତି ହଁ କେବଳ ଫସଲ ହେଇକି ନାହିଁ ନା ଆପଣ ଦେଖନ୍ତୁ ଏ ଏବେ ଆପଣଙ୍କ ଘର ପାଖରେ ନିଶ୍ଚୟ ଗୋଟେ ଫୁଲ ଗଛ ଲଗଉଛନ୍ତି। କୁଣ୍ଡଟେ ବିଭିନ୍ନ ପ୍ରକାର ଫୁଲ ଗଛ କିଛି ନଥିଲେ ମଧ୍ୟ ଫୁଲ ଗଛ ଲଗେଇଥିବ ଲଗେଇଥିବେ। ତାକୁ ମଧ୍ୟ ଆପଣ ସାର ଦେଇପାରିବେ ନିଜେ ଘରେ ପ୍ରସ୍ତୁତ କରିକିରି। କିଛି ବାହାରୁ ଆପଣ କି ସଏ ଆ ଆବଶ୍ୟକ
ରାସାୟନିକ ସାର ଅପେକ୍ଷା
ଆପଣ ଯୋ କିଛି ଆବଶ୍ୟକ ପଡିବନି। ଆପଣ ଫୁଲ ଗଛ ରଖିଲେ ଏଇ ଯୋଉ ଭଲ ଭଲ ପରିବା ଚୋପା ଜାହା ଦେଖିବେ ଗୋଟେ ପଲିଥିିନ ହଉ ଗୋଟେ ଡ଼ାବା ଗୋଟେ ମାଟି ନହେଲେ ମାଟିର ପାତ୍ର ଗୋଟେ ରଖିଥିବେ ସେ କୁଣ୍ଡରେ ଜପଟି ମାଟି ପକେଇ ଦେଇଥିବେ ଏଭନ ଗୋଟେ ସେ ପନ୍ଦର ଯିଏ ଯିଏ ଅଟୋମେତିକି ସିଏ ସୃଷ୍ଟି ହେଇପାରିବ। ଟିକେ ଖତ ପକେଇଦେବେ ସେ ଅଟୋମେଟିକ ଖଟ ଖତ ରେ ପରିଣତ କରିଦବ ଜୈବ ସାର। ସେଇଗୁଡିକରେ ଆପଣ ଫୁଲ ଗଛ ଗୁଡିକ ଦେଇପାରିବେ କାହିଁକି ଆପଣ ଯୋଉ କୁଣ୍ଡରେ ଫୁଲ ଗଛ ଯେତିିକ ମୃର୍ତ୍ତିଆ ରଖିଥିଲେ ସେଥି ପୋଷକ ଚାପ ପୁରା ବଢେଇକିରି ଫୁଲ ଦେବା ପାଇଁ ପ୍ରଥମେ ତାର ପୋଷକ ପରିମାଣ ସରିଯିବ। ସେଇଥିରୁ କିଛି ମୂର୍ତିକା ବାହାର କରିଦେବେ ଏ ଏ ସାର ଟିକେ ପ୍ରୟୋଗ କରୁଥିବେ। ଏଇଟା ଆଉ ରହିଲା କଦଳୀ ଚୋପା ଏଇ ଯୋଉ କଦଳୀ ଚୋପା ଗୁଡିକ ତ ଆପଣ ଜାଣିଥିବେ ଇଏ ଆର କୋଟା ସ ଅଧିକ ହେଇଥିବା ହେତୁ ଆପଣ ଯଦି ଫୁଲ ଗଛ ଜାଗାରେ ଯଦି ସ୍ପ୍ରେ କରିଦେଲେ ଆପଣଙ୍କୁ ବାହାରେ ଯୋଉ ହରମୋନ୍ସ ପାଇଁ ଦରକାର ପଡୁଛି ସିଏ ଦରକାର ପଡିବନି ଫୁଲ ବଡ ବଡ ହେଇଥାଏ। ଆଉ ରହିଲା ଆପଣ ତ ଚା ପତି ଯଦି ଖାଉଥିବେ ଚା ଖ ସେପ ଆଉ ତଟ ଆଉଠୁ ଭଲ ପିଆଜ ପିଆଜ ଚୋପା ଗୁଡିକ। ଆମେ ତ ଘରେ ଏୟା ବ୍ୟବହାର କରୁଛୁ। ପିଆଜ ସେଗୁଡିକୁ ମଧ୍ୟ ରଖିବା ହେଲେ କିଛି ନହେଲେ ଗଛ ଘରେ ବା ଯେତିକି ପାରିବା ଗଛ ତ ଲଗେଇଛେଏ। ଛାଡନ୍ତୁ ଆଜିକା ଯୁଗରେ ତ ବିଭିନ୍ନ ପ୍ରକାର ଦାଣ୍ଡ ବାରି ଆଉ ଆଗର ଭଳି ନାହିଁ ମଧ୍ୟ ପ୍ରାୟ ଟାଉନ ଜାଗା ସହର ଜାଗାରେ ଆଉ ନାଇଁ ନହେଲେ ଆମର ଗୋଟେ ବାରି ବୋଲି ଗୋଟେ ଥିଲା। ସେଥିରେ ସବୁ କିଛି ଗଛ ଲଗେଇ ପାରୁଥିଲୁ। ନାଇଁ ଗାଁ ରେ ମଧ୍ୟ ନାଇଁ ଆଉ ଗାଁରେ ପଛୁ ତ ସେ ଦାଣ୍ଡ ପଟ ପଟେ ସିମେଣ୍ଟ ରୋଡ କରିଦେଲେଣି ବାରିପଟେ ସିମେଣ୍ଟ ରୋଡ କରାହେଲାଣି ଆଉ ସେଇ ସେମିତି ବ୍ୟବସ୍ଥା ମଧ୍ୟ ନାହିଁ ଆଉ ଯାହା ଅଳ୍ପ ଟିକେ ଖାଲି ଫୁଲ ଗଛ ପାଇଁ ଜାଗା ଥିବ?
ଆଜ୍ଞା ସାର୍। ସବୁଆଡେ ସିମେଣ୍ଟ କରିକି ସବୁଆଡେ ସିମେଣ୍ଟ କରିଦଉଛନ୍ତି ସିମେଣ୍ଟ କଲା ପରେ କୁଣ୍ଡରେ ମାଟି ଆଣିକି ଲଗଉଛନ୍ତି ତ ଆଜ୍ଞା ସେଇଟା ବି ସେଇ ଜିନିଷଟା ବି ଆମେ ପ୍ରତ୍ୟେକ ଦିନ ଯାହା ବିହେଲେ ଘରୁ ପରିବା ବାହାରିବା କଥା ନିଶ୍ଚିନ୍ତ ବାହାରିବ ସେଇ ଜିନିଷଟା ଆମେ ଯଦି ଅ ରଖିଦବା ଗୋଟେ ଗୋଟେ ଡବାରେ ପୁରା ସଂଗ୍ରହ କରିକି ରଖିଦେଲେ ତ ଆପଣ ଯୋଉ ଉପାୟ କହିଲେ? ବହୁତ ବହୁତ ସୁନ୍ଦର ମାନେ ଘର ବି ସୁନ୍ଦର ହେଇଗଲା ଆଉ ସେ ପରିବେଶ ବି ପ୍ରଦୂଷଣ ହବନି।
ଆମେ ଏବେ ଏବେ ଦେଖନ୍ତୁ ଆମେ ଗୋଟେ ଗ ଆମେ ଫୁଲଦାନିଟା ଗୋଟେ ଯେକୌଣସି ଗଛ ଲଗେଇବା ପାଇଁ ଆମେ ମାଟି ମିଳୁନି। ମାଟି ମିଳୁନି ପାଖରେ ଆମେ ଯାଉଛେ ଅଳପ ଦୂର ଗୋଟେ ହା୍ପ କିଲୋମିଟର ମଧ୍ୟ ଯିବାକୁ ପଡୁଛି। ଆ ଧରିକି ଆ ମାଟି ଟିକେ ଆଣିଲେ ଗଛ ଟେ ଲଗେଇବା। ଆ ଯାଇକିରି ଯିବାକୁ ପଡୁଛି ମାଟି ଟିକେ ଆଣିବା ବାରମ୍ବାର ତ ଯ ମାଟି ଆଣିବା ଯେହେତୁ ମାଟି ଆଣକୁ ଚେଞ୍ଜ କରିବାକୁ ପଡିବ ଏକା ବେସି ସେତିକି ପରିମାଣ ପୋଷକ ପାଇପାରିବନି ଗଛଟା ତ ବଢି ବଢି ଯାଉଛି ତାକୁ ନିଶ୍ଚୟ ଅ ପୋଷକ ଦରକାର ପଡିଥାଏ ଆମେ ରାସାୟନିକ ସାର ନ ପ୍ରୟୋଗ କରି ଏଇ ପ୍ରାକୃତିକ ସାର୍ ସେଇ ମୂର୍ତ୍ତି କିଛି ବାହାର କରୁଥିବା ଏଇ ଆମ ଖ ଜୈବିକ ସାର ଟିକେ ପକଉଥିବା। ମୃତ୍ତିକା ପକଉଥିବା ଗଛଟି ଆରାମରେ ବର୍ଷକୁ ବର୍ଷ ବର୍ଷ ଭଲ ବଢିଥାଏ।
ଆଜ୍ଞା ସାର୍।
ଆ ଆମେ ତ କୁଣ୍ଡରେ ଦରକାର ପଡିଲେ ବଡ ବଡ ଇଏ ସିମେଣ୍ଟ କୁଣ୍ଡ କରିକି ମଧ୍ୟ ପରିବା ଫରିଆ ଚାଷ ମଧ୍ଯ କରିହେବ।
ଆଜ୍ଞା ସାର୍।
ବାଇଗଣ ଟିକେ ଲଗେଇ ପାରିବେ? ଅ ଏଇ ଆମର ଖତ ଦେଇକି ଇଏ ଆମର ଶାଗ ଜାତୀୟ ଗଛ ମଧ୍ୟ ଲଗେଇ ପାରିବ। ଯେତିକ ଶାଗ ଖାଇପାରୁଛନ୍ତି ଶାଗ ଲଗେଇ ପାରିବା ହଁ କଚା ଲଙ୍କା ହେଇପାରିବ। ଟମାଟୋ ମଧ୍ୟ ହବ ଆଉ ଯୋଉ ଆମ ପଇ ଗଛ ପଇ ପ ସେଇଟା କୁ ପି ଗଛଟି ଆରାମ ରେ ସେଥିରେ ମାଟିରେ ମଧ୍ୟ ପୋଇ ଗ ଛ ଟି ବଢିଆ ଏଇ ଟାଇପ୍ ମଧ୍ୟ ହେଇପାରିବ।
ହ ଆଜ୍ଞା ସାର ସେଇ ଟାଇପ୍ ର କଲେ ଆମକୁ ବି ଭଲ ଖା ଖାଦ୍ୟ ବି ଭଲ ମିଳିଯିବ।
ହୁଁ ହୁଁ। ଅଳ୍ପ କିଛି ପରମାଣ ପଇସା ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ଆଜ୍ଞା ଆଜ୍ଞା ସାର୍।